ହାଲୋ
ହ୍ୟାଲୋ
ମ୍ୟାଡ଼ାମ୍ ନମସ୍କାର୍ କେମିତି ଅଛନ୍ତି?
ଭଲ ଅଛି।
ଭଲ ଅଛନ୍ତି?
ହଁ ଭଲ ଅଛି।
ଆପଣଙ୍କ ଆଡେ ବର୍ଷା ହୋଉଛି?
ହଁ ଏ ଚାରିଟା ବେଳେ ବର୍ଷା ହେଇ ଥିଲା ଆଉ ହେଇନି ଆଉ
ଓହୋ ଆଉ କହ ତ ଆଜି କଣ ସ୍ପେଶାଲ୍ ସବୁ ବନେଇ ଛନ୍ତି ସନ୍ ଡେ ରେ?
ସଣ୍ଡେରେ ଆଉ କଣ ଦିନରେ ମଟନ ହେଇଥିଲା। ଆଉ ରାତିରେ ସାଧା କରି ଖାଇ ଦେଇଛୁ। ଆଉ ଦିନରେ ମଟନ୍ ଖାଇଲୁ ଆଉ ରାତିରେ ନନ୍ ଭେଜ୍ ନୁହଁ ଆଉ ରାତିରେ ସେଇଥିପାଇଁ ସାଧା କରି ଖାଇ ଦେଇ
ଓହୋ ମଟନ ଆଉ ବଳିଲାନ କି?
ନା ଆଉ ବଳିଲା ନା ଆମର ଯତେ ତଳେ ଆଣୁ ଆମ ଦିନରେ ଆଉ ରାତିକି ରହିଲେ କେହି ଖାଆନ୍ତିନି ନା ସେ
ହଁ ଓହୋ ମଟନ୍ କେମିତି ଆପଣ? ଇଜି ପ୍ରୋସେସ କଣ ନା ସେଇ ଲେନ୍ଦି ପ୍ରୋସେସରେ କରନ୍ତି।
ନା ସେଇ ଲେନ୍ଦି ପ୍ରୋସେସ କିନ୍ତୁ ଆଜ୍ ଜି ଇଜି ପ୍ରୋସେସ ରେ କର୍ ଥିଲି ଆଜି ଏକା ବେଳେକା ତା ଦେହରେ ସବୁ ମାନେ ଫାଷ୍ଟ ମ୍ୟାରିନେଟ କରିକି ଲୁଣ ହଳଦୀ ତେଲ ସବୁ ଗୋଳା ଗୋଳି କରିଦେଇଥିଲି। ତାପରେ ପ୍ରେସ ରେ ତେଲ ଦେଇକି ଯାହା ମ୍ୟାରିନେଟ କରିକି ରଖି ଥିଲି ଅଧଘଣ୍ଟା ପରେ ତାକୁ ଇଲି ମ ମାରିନେଟ କରିବାରୁ ନାଇ ଅଧଘଣ୍ଟା ପରେ ପକେଇଲି।
ମୁଁ କହିଲି ତା ଦେହରେ କଣ କଞ୍ଚା ପିଆଜ ଅଦା ରସୁଣ ପେଷ୍ଟ ଦେଇ ଦେଇଥିଲେ ହାଲୋୋ ହ୍ୟାଲୋ। ହାଲୋ